ହାଲୋ।
ହଁ।
କଣ କରୁଚ?
ଏଇ ବଇଥିଲି।
ମୁଁ ଶୋଇଥିଲି।
ଓ ଖାଈସାଇଲଣି?
ହଁ ହଁ ମୁଁ ଖାଇସାଇଲିଣି।
ହଉ ମୁଁ ଏବେ ଜଷ୍ଟ୍ ଖାଇକି ବଇ
ହାଲୋ।
ହଁ।
ରାଜି ହଁ ଭାଇ କ୍ଲିଅର୍ ଆସିବ ବୋଧେ?
ନା।
ଇକୋ ହଉଚି କଥା ଟା ଟିକେ ଦୂରକୁ ଯାଇକି କଥା ହଉନ। ହାଲୋ।
ହଁ।
ଆଉ ଆଉ କଣ ଖବର ସବୁ ଭଲ ନା?
ହଁ।
ତ ତମେ ରଜ ଡ୍ରେସ୍ କିଣି ସାଇଲଣି?
ହଁ-ହଁ ରଜ ଡ୍ରେସ୍ କରିସାରିଲିଣି ପୁଣି କାଲି ଯିବାର ଅଛି। ଦେଖିଆ ଆଉ କିଣିକି ଆଣିବାର ଅଛି। ଆଉ ଆଜି ତ ବର୍ଷା ଫର୍ଷା ଉଠଉଚି ବର୍ଷା ପାଗ ଦେଇଚି। କଣ ସବୁ କଣ ଜଳଖିଆ କଣ କରୁଚ ଆଉ କଣ ଖାଉଚ?
ନା କିଛି ନାଇଁ।
ହୁଁ-ହୁଁ। ପକୁଡ଼ି କି ବରା ଏସବୁ କିଛି ତିଆରି ହେଇନି।
ନା ଆମେ ଯାଇଥାଲୁ ଆଜି ଗୋଟେ ଜେଗାକୁ ଆଉ ଆଉ ଗଲୁନୁ ଡ୍ରେସ୍ କିଣିବାକୁ।
ହଁ ହୋ ଆଉ ତମକୁ ବର୍ଷା ରୁ ତୁ ଭଲ ଲାଗେ ନା ଖରା ଋତୁ ଭଲ ଲାଗେ?
ମତେ ବର୍ଷା
ଆଉ କ କୋଉ ସବୁ ଫଳ ଖାଇବା ପାଇଁ ଭଲ ଲାଗେ?
ତରଭୁଜ ନା ଖରାଦିନିଆ ଫଳ ସବୁ ଅଛି ତରଭୁଜ ଆଉ ତାଳସଜ ଲିଚୁ କୋଳି ଏବେ ତ ସବୁ ଆମ୍ବ ସିଜିନ୍।
ତରଭୁଜ, ଲିଚି, ଆମ୍ବ ସବୁ ଭଲ ଲାଗେ।
ଅ ହଁ। ଆମର ତ ପଖାଳ ଭାତ ହେଲେ ହେଲା ଆଉ ପଖାଳ ଭାତ, ଶାଗ ଭଜା
ହଁ।
ହ ହୁଁ-ହୁଁ। ଆଉ-ଆଉ କଣ ସବୁ ଘରେ ସବୁ କେମ୍ତି ଅଛନ୍ତି?
ବୋ ଭଲ ଅଛନ୍ତି।
ତମେ କେମ୍ତି ଅଛ?
ହଁ ଭଲ ଅଛି।
ଯଉ ଭୋଜି କଥା- କଥା ହଉଥିଲେ କଣ ହେଲା କଉଠି କରିବା ଆଉ କୁଆଡେ ଯିବା?
କଣ୍ ଟିକେ
ମୁଁ କହିଲି ଯଉ ଭୋଜି କଥା- କଥା ହଉଥିଲେ କୁଆଡେ ଯିବା କଣ କରିବା? ଭୋଜି
ଅଶୋକଝର୍ ରେ କଲେ ଭଲ ହବନା?
ହଁ ଭଲ ହବ ଯଉଠି ଗୋଟେ ଜାଗା ଦେଖିକି କରିଦେଲେ ହବ ଆଉ।
ଆଉ ଆଇଟମ୍
ହ ଆଉ ରଜରେ ପ୍ଲାନିଂ କଣ କୁଆଡେ ବୁଲୁଚ ଦୋଳି ଫୋଳି ଲ ଦେଲଣି ନା?
ଲାଗିଲାଣି।
ହୁଁ।
ଆଉ ତାହେଲେ ଅଶୋକଝର୍ ରେ ଭୋଜିଟା ହେବ ଏଥରିକା।
ହଁ -ହଁ କରିବା ଆଉ।
କ- ଆଇଟମ କଁ? ହ
ସେମିତି ଦେଖିକି ସାଧା ଉପରେ କରିବା ରଜରେ ତ ଆଉ ଆଇଁଷ ଫାଇଁଷ ଖାଇହବନି ସାଧା ଉପରେ ହେଇ ମିକ୍ସଚର୍, ପନିର୍, ଛତୁ ଏ ସାଲାଡ୍ କି ପାମ୍ପଡ ଏସବୁ ଦେଖିକି କରିବା ଆଉ।
ଅଉ।
ସାଙ୍ଗ ହେଇକି ଯିବା ଡିସିସନ୍ ନବା ସେଠି ଯାହା ଥିବ ଦେଖିବା ସବୁ କଣ ଅଛି କଣ ନାହିଁ। ଦେଖିକି କରିବା ସୁବିଧା ଦେଖିକି।
ହଁ। ତାନେ କଉ ପହିଲି ରଜ ଦିନ?
ଦେଖିବା ଫାଷ୍ଟେ କି ସେକେଣ୍ଡ୍ ଥାର୍ଡରେ ଯଉଥରିକ ହବ ଯିବା। ଫାଷ୍ଟ୍ ରଜ ତ ଯାଇ ହବନି ସେକେଣ୍ଡ୍, ଥାର୍ଡ୍ ଆଡକୁ ଯିବା ଆଉ।
ହଉ କିନ୍ତୁ ରଜରେ ଫିଷ୍ଟ୍ ଟା କରିବା।
ହଁ ରଜରେ କରିବା ଆଉ।
ଟିକେ ଦୋଳି ଫୋଳି ଖେଳିବା ରଜ ହାଡେ ଉଁ- ଫିଲ୍ମି- ଫିଲ୍ମି ଦେଖିବା ପାଇଁ କିଛି ଗୋଟେ ପ୍ଲାନିଂ କରିବା ଯିବା। ଦେଖିବା ପାଗ ବି କେମିତି ଦଉଚି ବର୍ଷା ହଉଚି କି ଖରା ହଉଚି କି ରଜ ପାଗ ଦଉଚି ଦେଖିବା। ଦୋଳି ଟା କିନ୍ତୁ ଖେଳିବା ଆଗ ଦୋଳି ଖେଳ ହବ। ପଟା ଦୋଳି ଲଗା ହେଇଥିବ ଖେଳିବା ଆଉ ପଟା ଦୋଳି କଉଠି ଲଗା ହେଇଥିବ ଖେଳିବା ଆଉ।
ଦୋଳି ଖେଳିବା ଯଦି ଭୋଜି ଟା ତାହାଲେ ସରୋବରରେ କରିବା।
ହଉ ଆଉ ଯଉଟା ଯଉ ଜାଗା ଟା ହବ ଠିକ୍ ହବ ସମସ୍ତଙ୍କୁ ପଚାରିକି ବୁଝିକି କରିବା। ନହେଲେ ଏ ପଳେଇବା ଫାଷ୍ଟ୍ ରଜ ଦିନ ପଳେଇବା ଫିଲ୍ମ୍ ଦେଖିବା ପାଇଁ ସେକେଣ୍ଡ୍ ରଜ ଦିନ ହଁ ବୁଲା ବୁଲି କରିବା ଥାର୍ଡ୍ ରଜ ଦିନ ଭୋଜି କରିବାକୁ ପଳେଇବା ଆଉ। ତିନ ଦିନ୍ ତ ରଜ। ଅଁ ଆଉ କାଲି ପଳେଇବା ନହେଲେ କାଲି ସବୁ ମୁଁ ଯାଇକି ତମର ସବୁ ଡ୍ରେସ ଫ୍ରେସ ନେଇ ଆସିବ। ରଜା ପାଖେଇ ଆସିଲାଣି ତ।
ହଁ ବା ତିନ୍ ଦିନ୍ ତ ରଜ।
ହଁ ବୁଲିବା ଆଉ ଚାରିଆଡେ।
ହଉ।
ହ। ଆଉ? ଆଉ ମନ୍ଦିର ଫନ୍ଦିର କୁଆଡେ ଯିବା କି?
ମନ୍ଦିର ହଲେ ଏ ଜେନାପୁରୁ। କଟଣି ମଠ ମୁନି ମଠ ନମଠ।
ହଁ ପାର୍ ନହେଲେ ପାର ର୍କ ଜାଗା ଦେଖିକି ଯିବା ଏଇ କୁସୁମା ଫୁସୁମା ଟାଉନ୍ ଆଡେ ଯିବା ପାର୍କ ଅଛି କୁସୁମା ପାର୍କ।
କୋଉଠି ଗୋଟେ ଅଛି ପୁରା ପାର୍କ ବାଗିଆ ରଜରେ ଭଲ ହେଟୀ।
ଆଉ ସେଇଠିକି ପଳେଇବା ନହେଲେ ଆଉ।
ପୁରା ପାର୍କେ ଉପରେ ପୁରା ବଢିଆ ଶାନ୍ତି ପ୍ଲେସ୍ ଟା।
ହଉ ଆଉ।
ପୁରା ପାହାଡ ଏରିଆ ପୁରା ଶାନ୍ତି ପ୍ଲେସ୍।
ନହେଲେ ସବୁଠୁ ଭଲ ହବ ଆମର ଜଗନ୍ନାଥ ମନ୍ଦିର ଦର୍ଶନ କରିଦବା ଟିକେ। ଜଗନ୍ନାଥ ମନ୍ଦିର ପ୍ଲେସ୍ ନା କିଛି ଧରନା ପ୍ଲେସ୍ ନା ମୁଁ ଜାଣିନି। ଆଉ ପୁ-ଜଗନ୍ନାଥ ମନ୍ଦିର ଟିକେ ଦର୍ଶନ କରିଦବା ପୁରୀ ଆଡେ କୋଣାର୍କ
ହଁ।
ହୁଁ ହୁଁ ହୁଁ। ନହେଲେ ଏବେ ତ ପାଗ କଁ ହଉଚି ଦେଖିବା ପାଗ ଦେଖି ପାଗ ଉପରେ ସବୁ ନିର୍ଭର କରେ। ଖରା ହଉଚି କି ବର୍ଷା ହଉଚି କି ଶୀତ ହଉଚି।
ନହ ନେ ହଇରାଣ ହେଇଯିବା ବାଟରେ।
ହଁ।
ହ। ପାଗ ଦେଖି ନହେଲେ ଗାଡି ଟିକେ ବୁକ୍ କରିଦବା ଗାଡିରେ ସବୁ ସାଙ୍ଗ ହେଇକି ପଳେଇବା।
ହଁ ପ୍ରାଇଭେଟ୍
ହୁଁ ବଡ଼ ଗାଡ୍ ଟେ କର ଦେଲେ ପୁରା ଫ୍ୟାମିଲି ସମସ୍ତ ଜାଗା ଧରିିଯିବ ପଳେଇବା ଆଉ।
ହଉ ଟ୍ରାଭେଲର କର୍ ଦବା।
ହଁ ଦେଖିବା କଣ ହଉଚି ବୋଲ ର୍ କି ଟ୍ରାଭେଲର କି
ସେଭେନ ଜିଟର।
କଣ ହଉଚି ନହେଲେ ବାଇକ୍ ଧରିକି ଯିବା କି କଣ ହଉଚି ଦେଖିବା। ସବୁ ସାଙ୍ଗ ହେଇକି ଗୋଟେ ଦିନ ପ୍ଲାନିଂ କରିକି ଯିବା କଥା ହେଇକି।
ହଉ।
ଏବେ ତ ପୁରା ପାଗ ପୁରା ମସ୍ତ ପାଗ ଦଉଛି। କିନ୍ତୁ ରଜରେ କଣ ହବ କିଛି କହିହଉନି।
ଫିଷ୍ଟ୍ କରିବାକୁ କିନ୍ତୁ ଭଲ ପାଗଟା ଦେଉଛି।
ଏବେ ଦଉଛି ରଜରେ କଣ ହବ କହିହବନି,
ହଁ।
ରଜରେ କୋଉ ଭଳିଆ ପାଗ ଦବ କିଏ ଜାଣିଲା।
ହଉ
ଏବେ ଖାଲି ବେଙ୍ଗଉରା ବୋ ବୋଉଛନ୍ତି। ତାଙ୍କୁ ରାତିରେ ବୋଧେ ପାଣି ପସି ଯାଉଛି, ହଁ ବର୍ଷା ହଉଛି ହଁ ସେଥିପାଇଁ ତାଙ୍କ ଗାତରେ ପାଣି ପଶିଯାଉଛି ଖାଲି ବୋବଉଛନ୍ତି ପୁରା ସାଉଣ୍ଡ ଶୁଭୁଛିି ଜୋରେ।
ଏବେ ତ ବର୍ଷା ଦିନ ଆଇଲାଣି ଖାଲି ଭୋବେଇବେ
ହଁ ଯେତିକ ଜନ୍ତୁ ସବୁ ଏଇ ବର୍ଷା ଦିନରେ ଖାଲି ବୁଲିବେ ସାପ, ବେଙ୍ଗ ଆଉ ସେ ସବୁ ଜନ୍ତୁ ଏଇ ଖୁନି ଜନ୍ଦା ସବୁ ଏଇଠି ବୁଲିବେ
ଏପଟେ ସବୁ
ହଉ ଆଉ ହଉ ତମେ କଣ କର ମୁଁ ରଖୁଛି କଥା ହେବି ପରେ।
ହଉ